ହାଲୋ। ହ୍ୟାଲୋ ହଁ ମାଝି ବାବୁ ଭଲ ଅଛନ୍ତି?
ହୁଁ, ଭଲ ଅଛି।
ଆଉ ଏ ଦିନ ପରେ କେମିତି କଣ ମନେ ପଡ଼ିଲା କୁହନ୍ତୁ? ଭଲ ସେମିତି ଚାଲିଛି ଦୁଃଖେ ସୁଖେ। ଆଉ ଆମର ତ ମୋ ବୋଉଙ୍କର ଆମର ଆମର ଆଉ ମୋ ବୋଉ ତାଙ୍କର ତ କେତେ ଅଶୀ ବର୍ଷ ପୁରଲା। ଏ ତାଙ୍କର ସର୍ଜରୀ ହେଲା ସେଇ କାମଟି ବ୍ୟସ୍ତ ରହିଥିଲା। ତାଙ୍କ ଅ ଣ୍ଟା ସର୍ଜରୀ ଅଣ୍ଟା ଭାଙ୍ଗିଯାଇଛି ଏତେ ବୟସ ହେଲାଣି ଏ ଅଣ୍ଟା ସର୍ଜରୀ ହେଲା।
ହୁଁ, ବୟସ୍କ ଲୋକ ଆଉ କଣ କରିବା।
ହଁ।
ହୁଁ, ଆଉ କଣ ପିଲା ବେଳ କଥା କହୁଥିଲେ? ଆପଣଙ୍କୁ ଭାଇନା ଡାକୁଥିଲେ କହୁନାହାନ୍ତି।
ହଁ, ହଁ, ମୁଁ କହୁଥିଲି ହଁ। ମୁଁ କହୁଥିଲି କି ଆକ୍ଚୁଲି ଯେତେବେଳେ ପିଲାବେଳେ ମୁଁ ଜନ୍ମ ହବା ପରଠୁ ମୁଁ ଗାଁରେ ଥିଲି। ଆଈଙ୍କ ପାଖ ଖରେ ପାଖାପାଖି ଆଠରୁ ନଅ ବର୍ଷ ମାନେ ମୁଁ ମୋର ପ୍ରଥମ ଶ୍ରେଣୀ ଯାଏଁ ଗାଁରେ ଥିଲି।
ହୁଁ, ହୁଁ।
ଆଉ ପିଲା ବେଳେ ମୁଁ ଥିଲି ଭୟଙ୍କର ଦୁଷ୍ଟ। ଲାଇ କାହା କ ଥା ଶୁଣିବିନି କିଛି ନାହିଁ ସାଙ୍ଗସାଥି ଧରିକି ବୁଲଥିବି ଇଆଡେ ସିଆଡେ ମାଡ ଖାଇ ବ-ବଦମାସି କରୁଥିବି। କାହାର କଣ ଲାଗୁଥିବି। କାର କଣ କରିଦଉଥିବି। ଏପଟେ ମୋ ଆଈ ମୁଁ ପଛରେ ବାଡି ଧରିକି ଗୋଡେଇବେ ଆଉ। ଯେମିତି ବାରଟା ବା ଯିବ, ଲେଟ୍ ହେଲା। ଛୁଆ ଥିଲି, ଧରିବେ ଆଈ ଯେ ଆସିବ ଏଇ ଆସିବ ଉଡି କିନା ଧରିବ ଗୋଟେ ବାଡ଼ି ଧରିବ। ଗୁଡେଇବ ଧରିକି ମୋତେ ଆଉ ବାଡେଇବାକୁ ମାନେ ଏମିତିଆ ସବୁ ମେମୋରି। ତା ପରେ ଏ ଏ ତିକି ସବୁ କାଣ୍ଡ ଗାଁ ରେ କରିଛି। ଏ ଲିଟ୍ରିଲି ଏବେ ବି ଯଦ ଦି ମୁଁ ଗାଁକୁ ଯିବି ମୋତେ ସବୁ ଭାଇନା ଭାଇନା ଭଲ ଅଛ। ଏମିତି, ଭାଇନା କାଇଁ ଡାକୁଚନ୍ତି ଯେହେତୁ ଆମ୍ ମାନେ ବ୍ରାହ୍ମୀଣ, ବ୍ରାହ୍ମଣ।
ଓ, ହଁ।
ପ୍ରେସିଅନସ୍ ହ ବୁଝିପାରୁଛ, ଆଉ ତାପରେ ବହୁତ ମେମୋରି ଅଛି। ଉଁ, ଉଁ, ଲାଇକ୍ କେତେବେଳେ କୁଆଡ଼େ ପଳ଼ଉଥିବି। ମୋତେ ଖୋଜିବା ପାଇଁ ଲୋକ ଦୌଡ଼ୁଥିବେ। ଏମିତିଆ ମେମୋରି ସବୁ।
ହୁଁ, ହୁଁ।
କୁଆଡେ କେତେଳେ ଆମ୍ବ ଉଁ, କା ଆମ୍ବ ତୋଳି ଦଉଥିବି। କାହା ବାଡ଼ି ରେ ଲାଗିଯାଇଥିବି। କା ଘର ପଶି ଯାଉ ଥିବି। କାହା ସହ ବଦମାସୀ କରୁଥିବେ। ଦୁଷ୍ଟାମି କରୁଥିବି। କା କଥା ମାନୁନଥିବି। ଆଉ ବାଡା ବାଡ଼ି ହେମତି ଚାଲେ ପୁରା ଆଉ। ଏ ଷ୍ଟାଣ୍ଡାର୍ଡ ୱନ ଯାଏ ଯେତିକି କଲି କଲି ସେତେବେଳେ ସେ ଛୁଆବେଳେ ଯାହା ଯେତିକି ଦୁଷ୍ଟାମୀ କିନ୍ତୁ ଭାଇ ମାନେ ମୁଁ ଯେତିକି ଦୁଷ୍ଟ ବଡ଼ ବଡ଼ ଭାଇ ସେ ଚଳିବ କିନ୍ତୁ ଆମେ ଟୋଟାଲ ତିନି ଭାଇ ମାନେ ମୋ ବଡ଼ ମାଉସୀର ପୁଅ ଅଛି। ପୁଅ ଝିଅ ମାନେ ବଡ଼ ବଡ଼ ଭଉଣୀ ପୁଅ ମୁଁ ବଡ଼ ମୋ ସାନ ଭଉଣୀ ଆଉ ସା ମାମୁଁଙ୍କର ପୁଅ ଝିଅ। ସା ବଡ଼ ପୁଅ ସାନ ଝିଅ। ମୋର ସାନମାଉସୀ ତାର ପୁଅ ଝିଅ ଛୋଟ ଛୋଟ ଅଛନ୍ତି। ତ ଆମ ତିନି ଭାଇ ଯିଏ। ମାନେ ମାନେ ମୋର ବଡ଼ ମାଉସୀ ଜିର ଆଉ ମାମୁଁ ଙ୍କର ମୁଁ। ତିନି ମାଉସୀ ଙ୍କ ଭିତରୁ ସବୁଠୁ ଦୃଶ୍ୟ ମୁଁ ଅଛି ମୁଁ ଥିଲି ସେକେଣ୍ଡ ଥିଲା ମାମୁଙ୍କ ପୁଅ ଅଛି ଥାଡ ହଉଛି ବଡ ଭାଇ ବେଶି ଦୁ ଷ୍ଟାମୀ କରେନି।
ହଁ ହଁ ଆଛା ସେଇଆ ବା ମୁଁ ତା
ପିଲାବେଳେ ଯଦି ଗୋଟେ ଜାଗାରେ ଗୋଟେ ରୁମ ରେ ବନ୍ଦ କରି ଭର୍ତିକରି ରଖିଦବ ସେ ରୁମ ଭାଙ୍ଗି ଦବ ଠୁ। ଗୋଟେ ଲେଖା ରୁମ୍ ଉପର ତଳ ହେଇଯିବ ସେ। ଏଇଟା ମୁଁ କହୁନି ଏ ଏ ସମ ସମସ୍ତେ କହୁଥିବେ।
ଆଛା ଆରେ ମୋ ଘଟଣା ଅଧା ଥିଲା ବା ଆଉ ଶୁଣିବନି ଆଉ ଅଧେ।
ହଁ କୁହ।
ହୁଁ ସେ ଯୋଉ ତାପରେ ସେ ପିଲାଟାକୁ ପଠେଇଲୁ ଆରେ କେମିତି କଣ ହେଇଛି ଦେଖିବାକୁ ଭାଇ ସିଏ ଲି ଟୋଟାଲୀ ଆମକୁ ଛାନିଆ କରିଦେଲା ଭାଇ ସିଏ ନାହିଁ ସିଏ ଚାଲିଗଲା। ସେ ଚାଲିଗଲା ଆଉ ନାହିଁ ଚାଲ ଆଉ ତେର ଦିନ ପରେ ଆସିବା ସେଇ ଗୁରୁବାର ବୋଧେ ଖାଇବା ଆଉ ଭୋଜି ଖାଇବା ଆଉ ସିଏ ମାନେ ପୁରା ପୁରା ମାନେ କମେଡି ମୁଡରେ ଅଛି କିନ୍ତୁ ମୋର ଭାଇ ପୁରା ଚାରି ଟଙ୍କା ଆଠଣା ବୁଝୁଛ ତ ଚାର ଟଙ୍କା ଆଠନା ମାନେ କଣ ପୁରା ମାନେ ଆଉ ନାହିଁ ପୁରା ପୁରୀ। ମୁଁ ଆଉ କଣ କରିବି ମୁଁ କାନ୍ଦୁଣି ମାନ୍ଦୁଣି ହେଇ ଟୋଟାଲି ଗଲି ମୋ ଯୋଉ ବୁଢୀମା କତିରେ ମାନେ ଶୋଇ ପିଡିଲି। ମା ଆଉ ଏମିତି ଏମିତିଆ ଘଟଣା କରିଦେଇଛି
କହିଲେ ଯାହାହବ ଦେଖିବା ସକାଳେ ଦେଖାଯିବ ଯାଉଛି ମୁଁ ଶୋଇବି ଏନା।
ମୁଁ ମୋର ଗୋଟେ କହିଲ ଗୋଟେ ପ୍ରୋଟେକ୍ଟର କିଏ ଥିଲା ଜାଣିଛୁ ମୋ ମା ଥିଲା। ସିଏ ମୋତେ ସବୁ କଥା ରକ୍ଷା କରିଦିଏ। ମୁଁ ତାକୁ ଯାଇ ଯୋଉ ଏ ଜଗା ଆକଚୁଆଲି ସେ ଠାକୁରଙ୍କ କତିରେ ଜନ୍ମିଥିଲା ତ ସେ
ମାନେ
ହ ଠାକୁରଙ୍କ ନାଁ ହିସାବରେ ଜଗା ଦିଆ ହେଇଥିଲା ଆଉ କଣ। କାଇଁ ପଡିଲା ସେମତି ଏଇନା କହିବି କାଇଁ ପଡିଲା ତମର ଏଇନା ମୁଁ ଯେମିତି କହିଦେବି ତମ ନା ଆଶିଷ କାହିଁକି ଦିଆ ହେଇ ମୁଁ ଜନ୍ମ। ସେଇ କଥା ସିମିତି ମୁଁ ଏଇନା ଜଗା ମୋ ବାପା ଦେଇଥିଲେ। ହଁ ଜନ୍ମ ହେଇଥିଲେ ଆମର କଟକ ରେ ଆଁ। ଅଙ୍କଲଙ୍କ ନା? ପ୍ରଭାକର।
ତମ ନା ସାଗର।
ହଁ।
ଡାକ ନା ଟା ଜଗା ପଡିଛି ନା ଏଇ ସାଗରକୁ ସ ମାନେ ତୁମ ନା ଶୁଭମ ଏ ସାଗର ଟା ଆକଚୁଆଲି ଜାଣିଛ ସାଗ
ହଁ ଛାଡ ଛାଡ ଶୁଣୁନ ତା ପରେ କଣ ହେଲା ଭାଇ ମୁଁ ଏମିତି ଗଲି। ମୋ ମାଆ କୁ ଯାଇ କହିଲି ମା ଭାଇ ପଞ୍ଚେଇଦେ ଏମିତିଆ ଅସୁବିଧା ହେଇଯାଇଛି ଏମିତି ଏମିତି କରିଦେଇଛି ଆଉ ମା କଣ କଲା ସିଧା ଯାଇକି ଦୁଆର ମୁହଁରେ ବସିଲା ମତେ କହିଲା ତୁ ଘରେ ବ ତୁ ପ ପଦାକୁ ବାହେରେନା ବାକିସବୁ ମୁଁ ବୁଝିଦେବି ଆରେ ମୁଁ ପରା ଫୁଲ କନଫିଡେନ୍ସ ରେ ଦାନ୍ତ କିଲେଇ କିଲେଇ ଯାଇ ଛାତ ଉପରେ ଅଛି କଣ କଣ କଣ କଣ ହଉଛି ହଁ। ତ ସିଏ ଯେହେତୁ ପାନ ଫାନ ଖାଇକି ପୁରା ମାନେ ପୁରା ତାଗଡା ତାଗଡା ହେଇକି ମାନେ ଏ ଯେହେତୁ ଆମେ ତାକୁ ବାଡେଇଛୁ ନା ତ ଏକଲା କେବେ ଆସିବନି ପୁଣି କଣ ମାଡ୍ ଖାଇବାକୁ ଇଛା ଥିବ କି ତା ସାଙ୍ଗରେ ଦିଟା ଚେଲାଙ୍କୁ ଧରିକି ଆଇଛି।
ହୁଁ ହୁଁ ହୁଁ।
ବୁଝିଲୁ। ନା ମୋ ସୁନପାମ୍ପୁଡି ଡବା ନେଲେ ମତେ ମାରିକି ମୋ ମୁଣ୍ଡ ଫଟେଇଲେ। ମତେ ମରଣ ତୋର ଆକ୍ରମଣ କଲେ ମାନେ ଯୋଉ ଯୋଉ ସାହିତ୍ୟ ୱାର୍ଡ ଯାହା ସବୁ କହନ୍ତି। ମତେ ମରଣୋତ୍ଵର ଆକ୍ରମଣ କଲେ। ସମସ୍ତଙ୍କୁ ଥାନାରେ ପୁରଇବି ହେଲା ସମସ୍ତଙ୍କୁ ଥାନାରେ ପୁରଇବି କାହାକୁ ଛାଡିବିନି। ମୋ ଜିନିଷ ପତ୍ର ଭୋଇ ନେଇ ଗଲେ। ଲିଟ୍ରେଲି ତାଜିନିଷ ପତ୍ର ବି ଭୁଆଇ ନେଇ ପଳେଇଚନ୍ତି। କିଏ ଚୁଡ଼ି କିଏ ସେ ଯୋଉ ଶଙ୍ଖା ଏଇ ଯୋଉ ବେଳେବେଳେ ଯଉ ଫୁଟବଲ ବି ବିିବାକୁ ଆସନ୍ତିନି ଫୁଟବଲ୍।
ହୁଁ।
ସେ ଫୁଟୁବଲ କି ତାପରେ ସେ ଯୋଉ ତାର ଯୋଉ ରହିଲା ଯୋଉ ସାଇକଲ ର ଯୋଉ ରିଙ୍ଗ ଯୋଉ ବାଜେଇ ଯୋଉ ଟିଡିଙ୍ଗଟିଣିଙ୍ଗ ବାଜେଇ ତାକୁ। ହେଲା ଟୋଟାଲି କିଛି ରଖିଲେି ତାର ଆଉ ସବୁ କିଛି ନେଇଗଲେ। ସିଏ ମାନେ ଭାଇ ଲିଟରାଲି ମାନେ ବିଚରାଙ୍କ ଭଳିଆ କାନ୍ଦି କାନ୍ଦି ଆସିକି ଆମ ଘର ଆଗେରେ ଯେ ମା ବହିଛି ନା ମା ଆଗରେ ଗୁହାରି କରୁଚି ତମ ଛୁଆ ଏମିତି ଏମିତି କରୁଚି। ବହୁତ ଦୁଷ୍ଟ ଇଏ ହଉଚି ସେି ହଉଚି ମା କହିଲା ଏଇଠୁ ଯିବୁ ନା ପକେଇବୁ ଗୋଟେ ପାହାର ହେଇନା। ମୁଁ ଦୁଆର ମୁହଁ ମାଡୁଚୁ। ହେଲା ମା ଏୟା କହୁଚି କହୁଚି ଏଠୁ ଯିବୁ ନା ଦେବି ଗୋଟେ ପାହାର ଏଇନା।
ହଁ ହଁ।
ହେଲା ସିଏ ତ କହୁଚି ଇଏ ନାତି ଠାରୁ ଥା ମା ତ ଅଧିକ ହଉଛି ଆକୁ ଆଉ କଣ କହିବି। ହେଲା ସିଏ ଆଉ କିଛି ଆଉ କହିଲାନି ଭାଇ ନାକ କାମୁଡି କାମୁଡି ଗଲା ହେଲା। ତଥାପି ତାର ରାଗ ତା ଉପରେ ରାଗ ଆମର ସୁଜି ନଥିଲା। ବୁଝିଲୁ ଆଉ ଥରେ ଏମିତି ସାଇକେଲ ନେଇ ଯାଉଥିଲା ହେଲା। ଫୁଣି ଥରେ ତାକୁ ଗୋଟେ ଢେଲା ମାଇଲି ତା ମୁଣ୍ଡକୁ। ହେଲା ମାନେ ଏଥରକ ଲିଟରଲି ମାନେ ବହୁତ ଜୋରରେ ଏଞ୍ଜଡ଼ ବି ହେଇଗଲା। ଏଥରକ ମାନେ ସେଖେଣ୍ଡ ଟାଇମଟା
ବୟସ୍କ ଲୋକ ଶୁଖୁ ଶୁଖୁ ହଉଚି ମରିବ କେତେବେଳେ ତମେ ଟିକେ ସମ୍ଭାଳିବ ତାଙ୍କ ସହ
ଯେହେତୁ ତୋର ତିନିସହ ପତ୍ର ନେଇ ଗଲୁ ଘରେ କାଇଁକମ୍ପ୍ଲେନ କଲୁ। ସେଇ ଜୁଗୁରୁ ଆଉଥରେ ରାଗିକି ଆଉଥରେ ମାଇଲି ସାଇକେଲ ନେଇ ଗଲା ବେଳେ। ଏଥର କ ମାନେ ମାନେ ଅଧିକ ଏଞ୍ଜଡ ହେଇଗଲା। କିଥିରୁ ଘରେ ମତେ ଟିକେ ମାଡ ବି ଖାଇବାକୁ ପଡିଥିଲା ସେଇ ସକାସେ। କାରଣ ଲିଟରେଲି ତାର ମୁଣ୍ଡ କଣା ହେଇଗଲା ଏକାଥେରେ।
ହୁଁ।
ସ ପଛରେ ମୁଁ ଯାଇ ତାକୁ ଭୁଲ ମାଗିଲି। ଭୁଲ ମାଗିବାରୁ ମାନେ କିଛି ରିଆକ୍ସନ ଦେଲାନି। ପୁଣି ମୋ ରାଗ ଚିଡି ଗଲା ତାକୁ ଗୋଟେ ତତେ ଗୋଟେ ଏତେ କଷ୍ଟ ଟକରି ମୁଁ ଗୋଟେ ଭୁଲ ମାଗୁଚି ତଥାପି ମତେ କିଛି କହୁନୁ। ତାପରେ କଣ କରି ଥିଲି ଥିଲି ସେ ଯୋଉ ଗୋଟେ ଯୋଉ ମୁନିଆ ପଥର ଖାଲି ମୋର ଇଞଜେକ୍ନ ସବୁ ପଥର ଉପରେ। ଦେଲି ତା ସାଇକେଲ ଚକକୁ ଭର୍ତ୍ତି କରି। ତା ସାଇକେଲ ଚକ ଚେପା ହେଇଗଲା। ସେଇ ଯୋଗୁରୁ ବାଇ ଯେତେବେଳେ ମତେ ଦେଖିବ ଆଗ ସାଇକଲ ଫାଇକଲ ନେଇକି ଆଗ ସାଇଡ ହେଇଯାଇ। କାଳେ କଣ କରିଦବ କି। ତାପରେ ଆମର ସେମିତି ଥରେ ଆମର ସେମତି ଥରେ ବାରିକ ଥିଲା ଗୋଟେ ବାରିକ।
ହୁଁ।
ତ ସେ ବାରିକ ମୁଁ ଥରେ ମୋ ଚୁଟି ଫୁଟି କାଟି ଏମିତି କରେ। ଥରେ କଣ କରୁଚି ତାକୁ ଘରେ କହିଚନ୍ତି ମାନେ ମୁଁ ଗୋଟେ ଗୋଟେ ଜଟ ଥା ସେତେବେଳେ ହେଲେ ମୋର। ତ ବାଗେଇ ସାଗେଇ ଗୋଟେ ଚୁଟି କାଟିଦବ କହିଛି। ହେଲା ସିଏ ଟୋଟାଲ ଉପରେ କାଟି ଦେଇଛି ଚାରିଆଡୁ ସମାନ କରିଦେଇ ପୁରା ମାନେ ଯୋଉ ଯେମ ଆର୍ମି କଟ୍ ଦେଖିଛୁ ଆର୍ମି କଟ୍, ପୁରା ଗୁଣ୍ଡୁ ଗୁଣ୍ଡୁ ଗୁଣ୍ଡୁ ଗୁଣ୍ଡୁ ପୁରା ସେଇ ଭଳିଆ କାଟିଦେଇଛି। ହ୍ୟାଲୋ।
ହ୍ୟାଲୋ ହଁ ତମେ କହୁଥାଅ ମୁଁ ଟିକେ ଏଇଠି କ୍ଷୀର ଟା ଆଣୁଛି ମା
ହଁ ହଁ ତ ତାକୁ ଆଉ ତାକୁ ଆଉ କିଛି ମୁଁ ଆଉ କହିପାରିବିନି ନା। ତ ସେଉଠୁ କଣ ହେଇଛି ନା ସିଏ ତାକୁ କହିଲି ଆଉ ଚୁଟିଟା କଣ ଏମିତି କାଟିଛ ସେମିତି କାଟିଛ ନା ଏଇଥରକ କାଟ୍ ଦେଇଛି ଆରଥରକ ଭାଇ ଠିକ କରିଦେବି ଆଉ। ନା ଆରଥରକୁ ପୁଣି ସେଇଗୁଡା କାଟିଲା ହେଲା। ଆଉ ସେ କାଟିଲା ବେଳେ ମତେ ବହୁତ କାଟେ ମାନେ ସେ ଜଟକୁ ଭିଡିବ
ଉଠେଇ ଦେଇ କଣ ବହୁତ
ବୁଝିଲୁ ଯେମିତି ମାନେ ପୁରା ଖଣ୍ଡିଆ ମୁଣ୍ଡିଆ କରିଦବ। ତ ଟୋଟାଲ ଉପରେ ବହୁତ ଜୋରେ ବାଧେଇ ଥରେ ମୋର ଛିଡା ଲାଗିଲା ତାର ଯୋଉ ପାଣି ବୋତଲ ଗୋଟେ ଆଣେ ପାଣି ବୋତଲ ଟାକୁ ଫଟେଇଦେଲି।
ଏମିତିଆ ସବୁ ଦୁଷ୍ଟାମି ଫୁଷ୍ଟାମି ହଏ ସେତେବେଳେ ଛୋଟବେଳେ ଆଉ। କଣ ଆଉ କଣ ଆଉ କହିବା। ଏମିତି ସବୁ କଥା ଆଉ ଆଉ ତୁ ତ କଣ ଗାଁରେ ର ଥିଲୁ କହୁଥିଲୁ ଆଉ ତ ଆଉ କଣ ଚାଲିଥିବ ଆଉ ସେଇଭଳିଆ। ହେଲା ସେ ସେବା ମାନେ ଲିଟରାଲି ମତେ କହୁଥିଲା ଏ ଆଉ ଚୁଟି ଫୁଟି କାଟେ ମାନେ ଏମିତି ଜଟକୁ ଭିଡିବ ଏମିତି ମୁଣ୍ଡକୁ ରଗଡିବ ଖଣ୍ଡିଆ ମୁଣ୍ଡିଆ କରିଦବ।
ଆଉ ଶୁଣନ ଗାଁରେ ରେ ଆମ ଗାଁ କଥା କହୁଛି ଗାଁରେ ଆମର ଗୋଟେ ପିଲା ଥିଲା ତା ନାଁ ହେଉଛି ଶଙ୍କରା
ଶଙ୍କର।
ମୋ ଠୁ ସାନ ହବ ହେଲା ଆଉ ତା ନାଁ ହଉଛି ଶଙ୍କରା।
ହଁ।
ମତେ କହୁଛି ଆଉ ଆଉ ତୁ ମତେ ଦିନେ ଗୋଟେ ପୋଖରୀ ପାକୁ ନେଇଗଲା
ହୁଁ ହୁଁ।
ମତେ ପହଁରା ଆସେନି।
ହୁଁ।
ସିଏ ଶିଖିଛି।
ହୁଁ।
ମୋତେ ପୋଖରୀର ପଛକୁ ଠେଲିଦେଲା କହିଲା ତୁ ଠିଆ ହୋ ମୁଁ ଡେଉଁଛି ତୁ ଦେଖେ କେମିତି ସୁଇମିଙ୍ଗ ଶିଖନ୍ତି, କହିଲା ମୋତେ ପଛକୁ ଠେଲିଦେଲା।
ମୁଁ ତ ପହଁରା ଶିଖିନି ମୁଁ ଖାଲି କହୁଛି ପାଣିରେ ବଞ୍ଚାଅ ବଞ୍ଚାଅ ବନ୍ ଞ୍ଚାଅ ଆରେ ସାହାଯ୍ୟ କର ମରିଗଲି ମରିଗଲି ବୁଡ଼ିଗଲି ସେଇଟା ଫେରେ ଗାଁ ପୋଖରୀ ନା।
ଆଚ୍ଛା।
ଗାଁ ପୋଖରୀ ମାନେ ପୁରା ପାଣି ଟିକେ ଥାଏ ଅଧିକ ଅଧିକ।
ଓହୋ।
ଓ ହୋ। ମାନେ ମିନିମମ୍ ପନ୍ଦର ମିନିଟ୍ ବୋଧେ ବୁଢିଲା ପରେ ଆସିକି ସାହାଯ୍ୟ କଲା।
ସେ କଣ ଆଉ କହିବ ସେମତିଆ
ଏମ ସାଙ୍ଗ କ ନାଁ ବ ଶଙ୍କରା।
ନା ହିସାବରେ କାମ ସେଏ ଆଉ କଣ।
ସେଇ ସେଇ ସେଇ ହଉ ହଉ ତମେ ତ ବ୍ୟସ୍ତ ବିହଳ ଲୋକ ରଖୁଛି ଆଉ।
ହଉ
ହୁଁ